ହାଲୋ।
ହ
ହଁ ହ୍ୟାଲୋ। ରାତି ଖାଇବା ହଁ କରିସାରିଲେଣି ରାତି ଖାଇବା ଡିନର୍ କରିସାରିଲେଣି। ରାତି ଖାଇବା ହଁ ରା ରାତି ଭୋଜନ ଆଜି କଣ।
ଆଜି ହଉଛି ପୁରୀ ଆଉ ହଁ ହଁ ପୁରୀ ଆଳୁଦମ। ଆଉ ଗୋଟେ କରିଚି ଛେନାରେ। ଛେନା ମାନେ ଛେନା ତରକାରୀ ଟା।
ଛେନା ତରକାରୀ, ଛେନା ଛେନା ଟା କିଣିକି ଆଣିକି କଲ ନା ଘରେ?
ନାଇଁ, ଛେନା ମୁଁ କରିଥିଲି ଘରେ। ଘରେ
ଘରେ କେମିତି ସେଟା କେମିତି କଲେ?
ହଁ କହୁଚି, ସେଇଟା ହଉଚି କ୍ଷୀର ଟାକୁ ଆଣିଲି କ୍ଷୀର ଟାକୁ ଆଣିକି, ତାକୁ ଛାଣିକି ଗୋଟେ ଡିସ୍ ରେ ତାକୁ ଛାଣିକି ଏ ବସେଇଦେଲି ଗ୍ୟାସ୍ ରେ, ଗ୍ୟାସ୍ ରେ ବସେଇଦେଲି ତାପରେ ଏ ଲେମ୍ବୁ ଉଁ, ମୁଁ ତାକୁ ଚୁପୁଡିଦେଲି ଲେମ୍ବୁ ରେ ଯଦି ଧର ଦଇବାତ୍ ପୁଛୁ ଅଁ, ନ ଛିଡିଲା ତାପରେ ତୋମେ ଟିକେ ଦହି ପକେଇ ଦବ, ହଁ ଭିନେଗାର ନହେଲେ ଦହି ଦ ହଁ ଭିନେଗାର ପକେଇଦେଲେ ଅଟୋମେଟିକ୍ ଛିଡିଯିବ। ଛିଡି ଗଲା ପରେ ତାକୁ କଣ କଲିନା ନା ଗୋଟେ କପଡାରେ ବାନ୍ଧିକି ଦେ ଆଣିକି ଗୋଟେ କପଡାରେ ବାନ୍ଧିକି ଗୋଟେ ଶିଳ, ତାକୁ ଶିଳରେ ମଡେଇଦେଲି, ତାପରେ ତାର କଣ ନା ସବୁ ପାଣି ଗୁରା ଗଲା ହେରି ପାଣି ଗୁରା ଗଲା ପରେ ଆସିକି ଗୋଟେ କଡେଇ ରେ କଣ କଲି, ତାକୁ ବସେଇଦଲି। ପି ପିଠା ଟାଇପ୍ ର ବସେଇଦେଲି। ସେଟା ସିଜିକ୍ କି ପରା ଇଏ ହେଇଗଲା ତାକୁ ତଳୁକୁ ଆଣିକି ପିସ୍ ପିସ୍ କରିକି କାଟିଦେଲି, ପିସ୍ ପିସ୍ କରିକି କାଟିକି କଣ କଲି ନା, ତାକୁ ତେଲରେ ଛାଣିଦେଲି। ତେଲରେ ଛାଣିଦେଲି। ତାପରେ ତାର ହଉଚି କାଜୁ। ଆଉ ଚାରୁନା ଚାରୁମଗଜ। ଆଉ ଅଁ, ଟମାଟୋ ତାକୁ ଗ୍ରାଇଣ୍ଡି ତାକୁ ମାନେ ବାଟିଦେଲି ଶିଲରେ। ବାଟି ଦେଇକି ତେଲ ଛାଡିଦେଲି ତାପରେ ତେଲ ଛାଡିକି ଜିରା ଟିକେ ପକେଇଦେଲି ଫୁଟଣ ଆକାରରେ ଜିରା ଟିକେ ପକେଇଦେଲି। ଜିରା ପକେଇକି ଏକୁ ଛାଡିଦେଲି ମସଲାକୁ। ମସଲା କୁ ଛାଡିଦେଲି ତାପରେ ଛାଡିକି କଣ କଲି ନା ଯୋଉ ପନିର ଯୋଉ ଛେନ ର ଯୋଉ ମସଲା ଟା ଛେନା ମସଲା ଟା ଟିକେ ପକେଇଦେଲି। ଛେନା ମସଲା ଟା ଟିକେ ପକେଇ ଦେଇେଇକି ତାପରେ କଣ କଲି ନା ଅମୁଲ ଚିନି ଲୁଣ। ତାକୁ ଛାଡିଦେଲି ତାପରେ ସିଏ ଟିକେ ଫୁଟି ଆସିକି ହେଇ ଆସିଲା ବେଳକୁ ମୁଁ ତାକୁ କଣ କଲି ନା ଏଇ ଯୋଉ ଛେନାକୁ ଯୋଉ ଛାଣିକି ରଖିଥିଲି ତାକୁ ପକେଇଦେଲି। ଆଉ ପକେଇଦେଲି ସେ ପୁରା ଟିକେ ହେଇ ଆସିଲା ଆଉ ଝୋଳନୁ ହେଇ ଆସିଲା ପରେ ତାକୁ କଣେ ମୁଁ କଲି ନା ଆଣିକି ଥୋଇଦେଲି, ଥୋଇଦେଲା ପରେ ଘୋଡେଇକି ଥୋଇଦେଲା ପରେ, କିସ ସମୟ ପରେ ଏ ବାଡିକି ଖାଇଲୁ ଆଉ।
ଓହୋ ତମର ଏଇଟା ତାହେଲେ ଏମିତି ଘର ହୁ ଆମର ଆମର ପନିର ଗୋଟେ ତ କିଣା ହେଇକି ଆସେ ପନିର ସେଇଟା କଟା ହେଇକିଛଣା ହେଇକି ପନିର ଟା ହୁଏ ଆମର ଆଉ ଗୋଟେ ଏଇଠି ମିଳେ ସେଇଟା ଆମର ଓଡିଶାରେ ଆଉ କୋଉ ଜାଗାରେ ମିଳେନି ଆମର ଏଇ କଟକ ରେ ମିଳେ। ସେଟା ଛଣା ଛେନା ତାକୁ କହନ୍ତି। ସେ ଛଣା ଛେନା ଯୋଉଟା କିି ସେ ଛେନା ପିସ୍ ପିସ୍ କଟା ହେଇକି ଆଗରୁ ସେ ଛେନା ଟାକୁ ଛଣା ହେଇକି ପୁରା ଅଲରେଡି ସେ ବିକ୍ରି ହଉଥିବ ବଜାର ରେ ସେ ପୁରା ପୁରା କଫି କଲର ହେଇଯାଇଥିବ ତାକୁ ଛାଣି ଦେଇଥିବେ। ପନିର ଟା ଏମିତି ଡାଇରେକ୍ଟ କିଣିକି ଆସିଲେ ସେ ପୁରା ଧଳା ପନିର ଟା ଆସେ। ଡାଇରେକ୍ଟ କାଟିକି ତମେ ଛାଣିକି କରିବ। କିନ୍ତୁ ସିଏ ପୁରା ଛେନା ଟା ପୁରା ବଡ ବଡ ପିସ୍ କରାହେଇକି ପୁରା କଫି କଲର କରାହେଇକି ପୁରା ଛଣା ହେଇଥିବ। ପନିର ଟା ଟିକେ ହାର୍ଡ ଲାଗୁଥିବ କିନ୍ତୁ ସିଏ ପୁରା ସ୍ମୁଥ ପୁରା ପୁ ପୁଚ ପୁଚ ହଉଥିବ। ସିଏ ତାକୁ ସେଇ ଛେନା ଟା ଆସେ ସେଇ ଛଣା ଛେନା ଟା ଆମର କେବଳ ଏଇଠି ହିଁ କଟକ ରେ ମିଳେ ଆଉ କୋଉ ଜାଗାରେ ମିଳେ ସେ। ସେଇ ଛେନା ଟା ଆମର କିଣା ହେଇକି ଆସେ ଆଳୁ ମୁଁ କାଟିକି ଆଳୁ ଟା ସିଝେଇ ଦିଏ ନହେଲେ କାଟିବ ନହଲେ ମୁ କାଟେ ସେ ସ ସିଝିବ ଲେଟ୍ ହୁଏ ବୋଲି ମୁଁ ସିଝେଇଦିଏ। ତାପରେ ଆଳୁ ସିଝେଇକି ତାକୁ ମସଲା ରେ ଆଗେ ଁ ମସ ତେଲ ପକେଇଦିଏ ତାପରେ ହଳଦୀ ଟିକେ ପକେଇକି ଲଙ୍କାଗୁଣ୍ଡ ପକେଇଦିଏ। ଲଙ୍କାଗୁଣ୍ଡ ପକେଇ ଦେଲା ପରେ ସେ ତାପରେ ସେ ଯୋଉ ବିଲାତି ପେଷ୍ଟ ଆଉ ହଁ ବିଲାତି ଆଉ ଅଦା ଆଉ ଚାରମଗଜ ଏସବୁ ପେଷ୍ଟ କରି ଥାଏ ସେଇଟା ପକେଇ ଦିଏ ପକେଇ ଦେଇେଇକି ଆମର ଆଉ ଗୋଟେ ଗୁଣ୍ଡ ମସଲା ଆସେ ସମ୍ବର ମସଲା ଗୋଟେ ଆସେ ଆଉ ଗୋଟେ ଜିରା ଗୁଣ୍ଡ ଆସେ ଆଉ ଗୋଟେ ରୁଚି କରି ପାଉଡର ଗୋଟେ ଆସେ। ସେ ପକେଇ ଦିଏ ସେଇ ମସଲା ଗୁଣ୍ଡ ସବୁ ପକେଇ ଦିଏ। ପକେଇ ଦେଇକି ତାକୁ କଷେଇ ଦିଏ ପୁରା ଆଉ କାଶମୀରୀ ଚିଲି ମିର୍ଚ ଟିକେ ପକେଇଦିଏ କଶିଦିଏ। କଷିଦ ଦେଲା ପରେ ସେ ଛେନାକୁ ସେ ମସଲା କଷି ହେଇଗଲା ପରେ ତବେଳେ ତେଲରୁ ମସଲା ଟା ଛାଡି ଆସିବ ପୁରା ଲାଲ ଲାଲ ହେଇଯିବ ତାପରେ ମୁଁ ଛେନାକୁ ପକେଇ ଦିଏ ସେ ଛଣା ଛେନାକୁ ପକେଇ ଦିଏ କଷିଦିଏ ବାଚିଲା ପରେ ଏଇ ସିଝା ଆଳୁ କୁ ମୁଁ କାଟିକି ରଖିଥାଏ ତା ଦେହରେ ପକେଇଦିଏ। ପକେଇ ଦେଇ ପୁରା ଲୁଣ ପକେଇକ କଷି ଦିଏ କଷି ଦେଇେଇକି ପାଣି ଦେଇଦିଏ ସେ ଫୁଟିଗଲା ପରେ ତାକୁ ବାହାର କରିଦିଏ ଆଉ ଆମର ଏମିତି ଇ ଛେନା ଟା ମୁଁ କରେ ଆଉ।
ହୁଁ ହଁ ହୁଁ ଆମର ନାଇ ଘରେ ହୁଏ ଆଉ। ଆଉ ତାରେ ଏଇ ଯୋଉ ଆମର ହଉଛି, ଏଠି ଗୋଟେ ଆଉ ଗୋଟେ ଅଛି ଇଁ ସେଟା ହଉଛି କଣ ନା ଯୋଉ ସୋଲା, ବଡ ବଡ ସୋଲା
ସୋଲା ବୁଟ, କାବୁଲି ବୁଟ ଯୋଉଟାକି ପଞ୍ଜାଇ ବୁଟ କହନ୍ତି
ହଁ ହଁ ସେଇଟା କଣ ହୁଏ ନା ତାକୁ ତମେ ବତୁରେଇ ଦେଇଥିବ ରାତିରୁ ଧର ବତୁରେଇ ଦେଇଥିବ ନହେଲେ ବି ସକାଳେ ବତୁରେଇଲେ ଧର ଦଶଟା ବେଳକୁ ସେଇଟା ତରକାରୀ କରାହବ। ଦଶଟା ବେଳକୁ କଣନା ତାକୁ କଣ ବଡ ସେ ଟିକେ ବଡ ବଡ ହେଇଯାଇଥିବ ବଡ଼ ବଡ଼ ତାକୁ ଟିକେ ଫାଙ୍କା ସିଝା, ମାନେ ଅଳ୍ପ ସିଝେଇଦବ, ବେଶୀ ହଁ, ଯେମତି ଫିଟି ନଯିବ, ସେମତି ଫାଙ୍କ ସିଝା କରିଦେଇକି ହୁଁ, ଗୋଟେ ସିଟିି ମାରିଦେଲି, ସେ ତାପରେ ହେଇଯିବ। ତାକୁ ସେଇ ବିଭିନ୍ନ ପ୍ରକାର ମସଲା ଆଦେଇ କି, ପିଆଜ---ବଟା ଅଦା ରସୁଣ ହଁ---ଆଉ ହଉଛି ତାକୁ ଦେଇଦବା ଆଉ ତାକୁ କଷିଦବ, ଟମାଟୋ ବି ପକେଇ ଦେଇଥିବ ତାପରେ ତମେ ସେଥିରେ ଧନିଆ ଧନିଆ ତ ମିଳୁଚ ଗୁଣ୍ଡ ଧନିଆ ଆଣିକି ପକେଇଥିବ ଜିରା ପାଉଡର ଟିକେ ପକେଇ ଦେଇଥିବ ଲଙ୍କା ହଳଦୀ ତାକୁ କଣ କରିକି କଷି ଦେଇେଇକି ତାପରେ ଟିକେ ଲାଲ ଲାଲ ହେଇ ଆସିଲା ପରେ ତାକୁ ଏଇ ଯୋଉ ଏଇ ଯୋଉ ବଡସୋଲାକୁ ଛାଡିଦବ ଆଉ ତାକୁ କିଛି ପକେଇବନି, ଆଳୁ ଫାଳୁ କିଛି ପକେଇ ନଥିବ ବଡସୋଲାକୁୁ ଛାଡିଦେଵ ଅଳଛେଉଳଜାଉ ତାକୁ ଟିକିଏନାକୁ କଷିଦବ କଷିଦେଵାପରେ ଅଳ୍ପ ପାଣି ଦେଲେ, ଅଳ୍ପ ପାଣି ଦେଇକି ତାକୁ ଘୋଡେଇ ଦବ, ଘୋଡେଇ ଦେଲା ପରେ ସେ ଇଏ ତ ସିଝି ଯାଇଛି ସୋଲାଟା ଏ ବୁଟୁବୁଟୁ ହେଇକି ହେଇ ଯେତେବେଳେ ହେଇଯିବ ତାକୁ କାଢି ଆଣିବ, ପୁରା ମାନେ ପୁରା ଜୁକୁଜୁକିଆ ଟାଇପର ହେଇକି ତାକୁ ଖାଇବ, ଭଲ ଲାଗିବ ବହୁତ ଭଲ ଲାଗେ, ବହୁତ ଟେଷ୍ଟ
ହା- ହଁ, ଛୋଲା ଛୋଲେ ବଟର କୁହାଯାଏ, ସେଟା ଯୋଉ ମାନେ ତା ସାଙ୍ଗରେ ଠୁଙ୍କା ପୁରୀଟା ଭଲ ଲାଗେ, ଏ ପୁରୀଟା, ତା ସାଙ୍ଗରେ ଏଇଟା ମୋ ପୁଅର ବହୁତ ପ୍ରିୟ, ସାନ ପୁଅର ବହୁତ ପ୍ରିୟ ପୁରୀ ଆଉ ମୁଁ ସେଇ ଛୋଲେ ବଟରଟା, ସେଇଟା ଯୋଉ ଛୋଲେଟା ସେଟାକୁ ପୋଛେଇ ସୋଲାବୁଟ ଟାକୁ ଛୋଲେ କୁହାଯାଏ, ହେଲେ ଆଉ ଯଉ ପୁରୀ ଟାକୁ ଟର କୁହାଯାଏ, ସେଟା ତା ନାଁ ଅଛି କମ୍ବିନେସନରେ ଛୋଲେ ବଟର ତ ମୁଁ ପୁରୀ ଯୋଉ ଦିନ କରେ ପୁରୀ କରିଦିଏ, ସେ ସୋଲାବୁଟ କରିଦିଏ ମୋ ପୁଅ ସାନ ପୁଅ ଖାଇକି ସେ ତିନିଦିନି ପର୍ଯ୍ୟନ୍ତ ପଚାରୁଥିବ, ଆଜି କରିନୁ, କାଲି କାଲି କରିଥିଲୁ ଆଜି କରିନୁ, କାଲି କରିବୁନି, ସେଟା ମାନେ ତାର ଉଦ୍ଦେଶ୍ୟ ସବୁଦିନ ସେଟା ହୁଅନ୍ତା। ତାର ସେଇଟା ଭାରି ପ୍ରିୟ ସେଇ ସୋଲା ବୁଟ ତରକାରୀଟା। ସେଇଟା ଏମିତି- ହଁ ହଁ ସେଇଟା ସେଇଟା ଖାଲି କଲେ ବି ଭଲ ଲାଗିବ ଆଳୁରେ ପଡ଼ିଲେ, କିନ୍ତୁ ମୁଁ ବି ଖାଲି କରେ ମୁଁ ବି ସେମିତି ଖାଲି କରେ, ସେମିତି କରେ
ହୁଁ
ଆଉ ଗୋଟେ ତଡକା ଜାଣିଚନ୍ତି, ତଡକା
ହଁ, ଯା ତଡକା କେମିତି ହୁଏ?
ତଡକା, ଆକ୍ଚୁଆଲି ତଡକା ହଉଛି ମାର୍କେଟରେ ମିଳୁଛି। ତମେ ଘରେ ଚାହିଁଲେ ବନେଇ ପାରିବ, ସବୁ ପ୍ରକାର ଡାଲିର ମିଶ୍ରଣରେ ହଉଛି ତଡକା। ସବୁଡାଲି, ମାନେ କୋଳଥ ମୁଗ ବିରି କାଯୋଉ ରାଜମା ଯୋଉ କହୁଛନ୍ତି ରାଜମା ଭୁଟ ଏମିତିସବୁ ମିଶି, କିନ୍ତୁ ଘରେ ତମେ ତ ଭାଗମାପଟା ଜାଣିପାରିବନି, ସେ ଦୋକାନରେ ଜାଣିଛନ୍ତି ସେ ଭାଗମାପଟା ସେ ପ୍ୟାକିଂ ହଉଛି ଗୋଦାମରେ, ସେ ଆମର ମୁଁ ଆମର କିଣି ଆଣୁ କିଣି ଆଣି ସେ ତଡକା ପ୍ୟାକେଟ ସିଏ ତଡକା ପ୍ୟାକଟ କଣ, ଟିକେ ପନ୍ଦର ମିନଟ କୋଡିଏ ମିନିଟ ତମେ ଭିଜେଇଦବ ପାଣିରେ ଭିଜେଇ ଦେଲା ପରେ, ତାକୁ ପ୍ରେସରରେ ଲୁଣ ହଳଦୀ ପକେଇ ଗୋଟେ ସିଟି ମାରିଦବ, ଗୋଟେ ସିଟି ମାରିଦବ ତାକୁ ବାହାର କରିଦବ ସିଏ ଯେମିତି ପୁରା ଫିଟି ନଯିବ କି ସେ ଯୋଉ ମାନେ ଟାଣେ ରହିବନି କି କିମ୍ବା ପୁରା ଫିଟିବନି ଠିକ ମଝି ମଝିଆ ସିଝିବ ଡାଲିଟା ସିଝିଗଲା ତାକୁ ବାହାର କରିଦବ ଗୋଟେ ଜାଗାକୁ ତାପରେ କଡେଇ ବସେଇଦବ କଡେଇରେ ତେଲ ପକେଇଦବ ତେଲ ପକେଇଦବ ଏପଟେ ଟମାଟୋ କାଟିକି ରଖିଥିବ ଭୃଷଣ ପତ୍ର କାଟିକି ରଖିଥିବ କସ୍ତୁରୀ ମେଥି ରଖିଥିବ ତାକୁ ଏପଡେଇରେ ସବୁ ସଜେଇକି ରଖିଥିବ ମସଲା ସବୁ ରଖିଥିବ କଡେଇରେ ତେଲ ପକେଇଦବ ତେଲ ତା ପରେ ଗୋଟେ ଚେଜ ପତ ପକେଇ ଦବ ଗୋଟେ ଶୁଖିଲା ଲଙ୍କା କଞ୍ଚା ଲଙ୍କା ଗୋଟେ ପକେଇଦବ ଗୋଟେ ଲ ଶୁଖିଲା ଲଙ୍କା କଞ୍ଚା ଲଙ୍କା ନେଲେ ରାଗ ହେଇଯିବ ନା ପକେଇଦବ ତାପରେ ଉମ ଦିଟା ଗୋଲମରିଚ ପକେଇଦବ ଗୋଟେ ଅଳେଇଚ ପକେଇଦବ। ହ ଟିକେ ଛେଚିକି ପକେଇଦେଲେ ଭଲ ପକେଇଦବା ଗୁଜୁରାତି ଗୋଟେ ପକେଇଦବା ତାପରେ ହଁ ଟିକେ ହଳଦୀ ଗୁଣ୍ଡ ଆଉ ଟିକେ ନାଁ ପକେଇବ କ ଏ ରାଜମାରେ ପକେଇଥିବ ନା ଟିକେ ହଳଦୀ ଗୁଣ୍ଡ ପକେଇଦବ ଟିକେ ତାପ ଲଙ୍କାଗୁଣ୍ଡ ପକେଇଦବ ସେ ଲାଲ ହେଇଯିବ। ଲଙ୍କାଗୁଣ୍ଡରେ କାଶ୍ମୀର ଚିଲି ମିରିଚ ପକେଇଲେ ଆହୁରି ଭଲ ଟିକେ ପକେଇଦବ ଉ ପକେଇ ଦେଇକି ତାକୁ ବିଲାତିକି ପକେଇ ଦବ ଯୋଉକାଟିକି ରଖିଥିବ ବିଲାତି ବିଲାତି ପକେଇ ଦବ ସିଏ ଟିକେ କଷେଇ ହେଇ ଆସିଲା ତାପରେ ସେଥିରେ କିଛି ବଟା ମସଲା ଦରକାର ନାଇଁ ଅଦା ଟିକେ ଛେଚିକି ରଖିଥିବ ଅଦା ଛେଚା ଟିକେ ପକେଇଦବ ଆଉ କଞ୍ଚାଲଙ୍କା ଶୁଖିଲା ଲଙ୍କା ତ ପଡିଥିବ ଅଦା ଟିକେ ପକେଇ ଦଉ ତା ଅଦା ପକେଇ ଦଉ ବିଲାତି ପକେଇ ଦଉ ତାପରେ ତା କୁ ସମ୍ବର ମସଲା ଟିକେ ପକେଇଦବ ସବଜି ମସଲା ଟିକେ ପକେଇଦବ ଲଙ୍କା ଗଣ୍ଡ ପଡିଥିବ ତାପରେ ତାକୁ ଟିକେ କଷି କଷି ଦବ ବୃଷଙ୍ଗ ପତ୍ର ଟା ଛାଡିଗଲି ବୃଷଙ୍ଗ ପତ୍ର ତେଲରେ ପକେଇ ଦବ ସେଇ ଯୋଉ ଫୁଟେଇଲା ବଳେ ଲଙ୍କା ପକେଇଲା ବଳେ ସେ ଗୋଟଏ ବାସି ବାସ୍ନାଟା ହବ ଫୋଟିକି ତାପରେ ଭୁ ଭୃଷୁଙ୍ଗା ପତ୍ର ପଡିଥିବ ସିଏ ତ ମସଲା ଟା କଷି ହେଇଗଲା କଷି ହେଇଗଲା ପରେ ଟିକେ କସ୍ତୁରୀ ମେଥି ପତ୍ର ତାର ହଉଛି ମେନ ହଉଛି କସ୍ତୁରୀ ମେ ଥି ପତ୍ର ତଡକାରେ ସେଇଟା ମେନ୍ ପଡିବ କସ୍ତୁରୀ ମେଥି ପତ୍ର ତମେ କିଣିକି ବଜାରରେ ମିଳୁଛି ସେଇଟା ଆଣିବ ପ କସ୍ତୁରୀ ମେତି ଥି ପତ୍ର ସେ ମସଲାରେ ପକେଇଦବ ପକେଇ ଦେଇକି ତାକୁ ଟିକେ ଘାଣ୍ଟି ଦବ ଘାଣ୍ଟି ଦେଇକି ତଡ଼କାକୁ ଛାଡ଼ିଦବ। ତଡକାକୁଉ ସିଝେଇକି ରଖିଥିବ ଡାଲିକି ପକେଇଦବ ପକେଇ ଦେଇେ ଲୁଣ ପକେଇଦବ ଲୁଣ ପକେଇ ଦେଇେଇି ସେ ତାକୁ ଅଳ୍ପ ପାଣି ଦେଇକି ଫୁଟେଇ ଦବ ସିଏ ଠିକ୍ ଫୁଟି ଆସିଲା ହେଇଆସିଲା ବେଳକୁ ଧନିଆ ପତ୍ର କାଟିକି ରଖିଥିବ ତା ଧେରେ ପ କେଇଦବ ସେଟା ଗାର୍ନିସିଂ ହେଇଯିବ। ଆଉ ବାହାର କରି ଆଣିବ ସେଇଟା ରୁଟି ସାଙ୍ଗରେ ଖାଇଲେ ସେଇଟା ବହୁତ ବଢିଆ ଲାଗେ ଆଉ ତଡକା ଆଉ।
ହୁଁ ରୁଟି ପାଇଁ ସେ ବେଷ୍ଟ ଆଉ।
ଆଉ ରୁଟିରେ ସେ ତଡକା ଟା ଭଲ ଆଉ କୌଣସି ଥିରେ ଭଲ ଲାଗିବନି କେବଳ ଓନ୍ଲି ରୁଟି। ରୁଟି ଆଉ ନାଏନ୍, ନାଏନ୍ ତଡକା ତାର କମ୍ବିନେସନ୍ ଅଛି ନାଏନ୍ ତଡକା।
ହଁ। ହଉ-ହଉ-ହଉ-ହଉ ମୁଁ ଟିକେ ଯାଉଚି ତ କରିବି ଆଉ ରାତି ରୋଷେଇ ଆଉ।
ହଉ-ହଉ।